ହଁ ହ୍ୟାଲୋ ମୋ ଭଏସ ଶୁଭୁଛି। ଆଚ୍ଛା କଣ କରୁଥିଲେ?
ନାଇଁ ବସିକି ଗୋଟେ ବୁଣ ଥିନି ବିଞ୍ଚଣା।
ଆମେ କଥା ହେଲଥିଲେ ନା ଫାଷ୍ଟ କେବେ?
ହଁ ତମେ କଣ ବ୍ଯାଙ୍କ ଯାଇଥିଲ ବା।
ହଁ ହଁ ସେଇଆା ମୁଁ ମେସେଜ୍ ଅଛି ମୁଁ କ କଥା ହେଇଥିଲି ନା କଣଙ୍କ ସହିତ ମନେ ପଡୁନଥିଲା ଥିଲା ମୋର।
ଖାଇଲନି ନା।
ହଁ ମୁଁ ଖାଇ ସାରିଲିଣି ଖାଇକି ଗାଧେଇ କି ଆଇଲି ଜଷ୍ଟ।
ହୁଁ ଆଉ ବର୍ଷା ହେରିକା କେମିତି ହଉଛି ସେଇଆଡେ?
ହଁ କାଲି ରାତି ଆସିଥିଲା ଏ ସମ୍ବଲପୁରରେ ହେଇଥିଲା ବାତଆ ଯୋର୍ଶୋରେ।
ହଁ ବଖା ତ ବସି ହେଇଥଥିବା ବସା ନା ଆଜି ନାହିଁ ବର୍ଷା।
ନା ଆଜି ନାହିଁ ବୋଧେ କି ହବ କେଆଣୀ ସଦନ କିଣି କାଲି ପଳେଇ ଆଲେ ମେଘ ଟା ତ
ହଁ ପଖାଳ ଖାଇଲେ ନା ଗରମ।
ନାଇ ନାଇ ଭାତ ଖାଇନି ନାସ୍ତା କରୁଛି।
ଭାତ ଏଇନା ଖାଇନ ଆଁ।
ନା ତମେ ଖାଇ ଆସିଲାଣି। ହଁ ହଁ ଗୋଟେ ବେଳେ।
ଗୋଟେ ବେଳେ ଖାଅ?
ହୁଁ।
ଆଉ ଭୋକ ଲାଗେ ନାଇଁ ସେ ରାତି କିି।
ହଁ ପୁଣି ରାତି ନାଇଁ ସନ୍ଧ୍ୟାରେ କଣ ଟିକେ ଖାଏ ପୁଣି ଡାଇରେକ୍ଟ ରାତିରେ।
ଦି ଟାଇମ ଲେଖାଏଁ ଭାତା ଖାଇ କଥା ନା ଝିଅ ଛୁଆ ଗୁଡା
ତ ଖାଉନି ଆଉ ସମସ୍ତେ ଖାଉଛନ୍ତି ଖାଲି ମୋତେ ଛାଡ଼ିକି ମ ସବୁ କଟି କରୁଛନ୍ତି କେବେ ଖାଉନି ବୋଲି।
ଭାର ତ ଦିରେ ଖାଇବା କଥା।
ହୁଁ ଆଉ ଆପଣଙ୍କ ଖାଇସାଇଲେଣି।
ମୁଁ ନଅଟାରୁ ଖାଇସାରିଲିଣି।
ଓ ହୋ।
ଆମର ଅଭ୍ୟାସ ହେଇଛି ନା ନଅ ଟରୁ ଶୋଉ।
ହୁଁ ଆଉ ସେ ବର୍ଷା ଫର୍ଷା ହେଇଥିଲା?
ବର୍ଷା ନାହିଁ କାଉଁଳ ତ ଖାଲି ସେଥିରେ ତ ଥଣ୍ଡା କାହିଁରେ କଣ ଉଠି ବସି ପାରୁନ।
ଓ ହୁଁ।
ମୁଁ କହିଲି ଇଆଡେ ବର୍ଷା ନାହିଁ ଖାଲି କାଉଁଲ ଉଛି ଖରା ବି ଟିକେ ଦି ତିନି ଦିନ ହେଲା ଦେଖଉନିଁ କାଲି ଟିକିଏ ପରଦିନ ଦେଖେଇଥିଲା।
ହୁଁ ହୁଁ।
ଖରାନ
ଆଉ ଆପଣ କଲ୍ ସମସ୍ତଙ୍କର କରିସାରିଲେଣି ନା ଆଉ ଅଛନ୍ତି କିଏ?
ନା ଆଜି ସକାଳୁ ସବୁ କରିଥିଲେ କଲ୍ ଯୋଉ କାହିଁ ଶୁଭିଲା ନି କାହା କଲ୍ କାହାକୁ।
ଓହୋ।
ଆମ କଥା ତାଙ୍କୁ ଶୁଭିବନି ତାଙ୍କ କଥା ଏଇନା ଶୁବିଲା ଟିକେ କଣେ ପ୍ରୋସେସିଂ ରେ ଥିଲା ନା କଣ ଲେଖୁଥିଲା।
ହୁଁ।
ସୁବଭିଲା ନାହିଁ ଯିଏ ବି କଲ୍ କଲା ସୁବିିଲା ନାହିଁ ଆମ କଲୁ ସୁବିିଲା ନାହିଁ।
ଓହୋ ଆଉ ଯେଉ କଲ ଆହୁରି ତମର ଅଛି ନା କେତେଟା ହେଲାଣି କଲ୍?
ଆଜି ନା ଆଜି କିନ୍ତୁ ପାଞ୍ଚ ଛଅଟା ହେଇଛି ନା ସୁଭୁନି ସବୁ କଟି ଯାଇଛି।
ହଁ ମାନେ ନାଇଁ ନାଇଁ ଆଗରୁ ମାନେ କେତେଟା କଲ୍ ଆପଣ କରିଛନ୍ତି?
ମୋର କୋଡିଏ ଟା କଲ୍ ରୁ ସତରଟା କଲ୍ ଥିଲା ଆଉ ନା ସତରଟା କଲ୍ ରୁ ଅଧା ହାପ୍ ହାପ୍ ଥିଲା।
ଆପଣ ଏତେ ସାରି ସାରିଲଣି ଏତେ ସାରି ସାରିଲେଣି?
ମୁଁ ସମୁଦାୟ ଦି ସପ୍ତାହ ହେଲେ ମିଶିଚିନା।
ହୁଁ।
ଆଉ ଅଧା ଅଧା ସବୁ କଲ୍ ଗୁରା କଟି ଯାଏ ନା ଶୁଭେ ନାହିଁ। ଏଡୁ କଟି ଯାଏ ଏଇଆ। ତମର କେତେଟା କଲ୍ ହେଲାଣି?
କୁହନି କୁହନି ମୁଁ ମାସେ ହେଲା ଭାଇ ମୋତେ ଆଣିଲାଣି ମୁଁ କାହା କଲ୍ କରିନି ମୋତେ ମୋତେ କାଲି ଫୋନ୍ କରି ଯୋଉ ସୋଦାସୁଧିଲା ମତେ କହିଲା ତୋ ଦ୍ୱାରା ଏତିକି ବି
ପାଇବ ନା।
ହଁ ମତେ କହିଲେ ତୋ ଦ୍ୱାରା ଏତିକି କାମ ହଉନି ତତେ ତ କହିଲି ଖାଲି କଥା ହବା ପାଇଁ। ଲୋକ ସବୁ କଥା ହେଇକି ପଇସା ପାଇଲେଣି।
ତମ ଆଡୁ ଯାହାକୁ କରଛ ତାକୁ କହିଦିଅ ତମ ମ ମୁଁ ଆଡୁ ମୁଁ ଦି ତିନିଥର ତମ କତୀ କଲ୍ କରିବି ତମେ ବି ଦି ତିନି ଥର କଲ୍ କରିବ। ସଇଲା କାହା ସାଙ୍ଗରେ କଥା ନ କୁହ ଜଣେ ଦି ଜଣ ସହିତ କଥା ତା କର
ମାନେ ଜଣକୁ ପାଞ୍ଚ ଥର କଲେ କଲ୍ ହବ?
ହଁ ଆମେ କାଲି ଜଣେ ସ୍ତ୍ରୀ ଲୋକଟେ ମୋ କତିକି ରାତି ନଅଟା ମୁଁ ତ ରା ବାରଟା ସାଢେ଼ ଏଗାରଟା ଚେଉଁଚି। ଏଗାରଟା ବାରଟା ସାରିକି ସେ ରାତି ନଅଟା ସାରିକି ଆ ସେ ମୋ କତି କରିଚି କୁହ।
କେତେଥର ଟୋଟାଲ ସେ କେତେଥର କରିଛନ୍ତି?
ସିଏ ମୋ କତିକି କାଲିି ପାଞ୍ଚ ଥର ଖଣ୍ଡେ ସେ କଲ୍ କରିଛନ୍ତି।
ହଁ ପାଞ୍ଚ ଥର ମୁଁ କାଲି ଜଣ ପାଖୁ ହଁ ଭାଇ କହୁଥିଲା କଲା ତୁ ଜଣଙ୍କ ପାଖକୁ ପାଞ୍ଚ ଥର ଲେଖା କଲ୍ କରିଦେଲେ ହେଇଯିବ। କହିଲା ଯାହାକୁ ତୁ ମିଶ ତାକୁ ହୁଁ।
ମୁଁ ସିଏ କାଲି ପାଞ୍ଚ ଥର କଲେ କରିଥିଲା ମୁଁ କହିଲି ଆଜି ମୁଁ କରିିବି ମୁଁ କରିମି ତମ କତି କହିଲ ହଁ ତମେ ଦିନେ କରି ମୁଁ ଦିନେ କରିବି।
ହଁ ସେମିତି କହିଲେ ହେବ ସେ କଣ ଆ ପ୍ରାୟ ଦଶ ମିନିଟ୍ ଦଶ ମିନିଟ ଛାଡ଼ିକି କରିଥିବେ ନା କି।
ନା ସିଏ ଅଧଘଣ୍ଟେ ଘଣ୍ଟେ ଏମି ଛାଡି କହନ୍ତ ତାପରେ ମୋର ଆମ ମୋତେ କାମ ବୋଲି କିଛି ନାହିଁ ଆମର ଖିଆ ପିଆ ସଇଲା ଏଇ ମୋ ପୁଅ ଶୋଇଲା। ଛୋଟ ଛୁଆଟା ତାର ଉଠିନି ତ ଖେଳିବ ଖୁଇଦେ ଆ ମୋର ରାତି ସେ ବାରଟା ଯାଙ୍କେ ଫାଙ୍କା ମୁଁ ଏଇ ସଞ୍ଜ ପହରେ ଟିକେ ପୁଅ ପୁଅ ଖାଇଲେ ଫାଙ୍କ ନୁହେଁ ସେ କାହିଁକି ନା ମୋବାଇଲ ଟା ଧରୁଛି ନା ସେ ଦେଖୁଛି ନା କାଟୁନ ଫାଟୁନଟା ସେ ଟିଭି ଦେଖୁନେହିଁ। ସିଏ ଠିକ ଏଇ ସାଢେ ଚାରିଟା ପାଞ୍ଚଟା ଭିତରେ ସେ ଖାଇବ। ସେଇ ଅଧଘଣ୍ଟେ ସେ ଖାଇବ ସେତିକି ନାଇ ରା ତି ସାଢେ ସାତଟା ଆଠଟା ବେଳକୁ ଏଇ ସେତିକି ରେ ମୋ ଆଁ ଟିକେ ଇଏ ଫାଙ୍କା। ସିଏ ତାର ଖିଆ ସଇନେ ମୋର ମୋବାଇଲ ତାର ମୋ ମୋବାଇଲ ମତେ ମୁଁ ଫାଙ୍କା। ହଁ ରୋଷେଇ କରେ ଯାହା କରେ ମୋର ଫାଙ୍କା ଆଉ କିଛି ଟେନସନ ଆ ତା ବେଳକୁ ଶି ଏକା ଲାଗଲେ ମୁଗ ନା ତମେ କରିବ ତିନି ଥର ମୁଁ ବି କରିବି ତିନି ଥର ତମେ ଏକ କନେ ହବ ନା। ସେ କହିଲେ ହଉତାନେ ଏଥ ସେଇୟା କରିବା। ସେ କହିଲେ ହଉ ତାନେ ତମେ ଆଗ ଦିଥର କରିବ ମୁଁ ତିନି ଥର କରିବ କାଲି ମୁଁ ଦିଇଥର କରିବି ତମେ ତି ଏଇଆ କରିବା ମାନେ ହଁ ଠିକ ଅଛି।
ସେ ହଁ ସେ ମୋ ଭାଇ ବି କାଲି କହୁଥିଲା। କହିଲା ତୁ ତାଙ୍କ ପାଖକୁ ଜଣଙ୍କ ପାଖକୁ ରହିଛା କଣ୍ଟାକ୍ଟ ହେଇକି ସେ ତୁ ତାକୁ ପାଞ୍ଚ ଥର କରିଦବୁ। ତାପରେ ସିଏ ଆଉ ଦିନେ ତୋତେ ପାଞ୍ଚ ଥର କରିଦେବେ ହେଇଯିବ ତମର। ପୁଣି ତୁ ଆଉ କାହା ପାଖୁ ପାଞ୍ଚ ଥର କରିଦବୁ ସେ ତତେ ଆଉ ଥରେ ପାଞ୍ଚ ଥର କରି ଦବ।
ତାପରେ ମଝିରେ ବି ଆଉ ଯୋଉ କଲ ଆସିବ ବି ତମେ ଉଠେଇ ପାରିବ କଥା ହେଇପାରିବ ଏଥିରେ କିଛି ନାହିଁ।
ସିଏ ଆସି ମୋତେ କାଲି ସୁଦିଲା କହିଲା ସମସ୍ତେ ଫୋନ୍ କରିକି ପଇସା ପାଇଣି ତୁ ବସିଦା ତୁ ତୋର ଏତିକି ବି ହଉନି ମତେ କହିକି ସେ ସୋଦା କାଲି ରାତିରେ। ମୁଁ ମାସ ହେଲା ରହିଲି ନା ମୁଁ କଲ ଫଲ୍ କାହାକୁ କରିନି ସେ ମତେ ସୋଦୁଚି।
ନା ସେ ମେସେଜ ଥନ୍ତ ତମେ ସେଇଟା ରିପ୍ଲାଏ କରୁନ କ ମୁଁ ଫ୍ରି ଅଛି କଣ।
ତମେ ଥରେ ଯେ ଥର ସେ କଲ କ ତମେ ସେ ନମ୍ବର ଟା କରିବ ସବୁ ଝିଅବି ସେଠି କଥା ହଉନାହାନ୍ତି। କେତେଟା ଅଛନ୍ତି ବି କଥା ହଉଛନ୍ତି ଦି ତିନି ଥର ଲେଖା।
ହୁଁ।
ମତେଟ ସେଇ ଫାନି ମୁଁ ସବୁବେଳେ ଫାଙ୍କା ମୋ ପୁଅ ଖାଲିରେ ଫାଙ୍କା ନୁହଁ। ଆଉ ସବୁବେଳେ ମୁଁ ଫାଙ୍କା ମୁଁ କାମ କରେ ଯାହା କରେ ସେଥେରେ କିଛି ନାହିଁ ଟେନସନ୍ ନାହିଁ। ମାନେ ଆମର ଏକୁଟିଆ ଆମେ ରହିଛୁ ସେଠି ଏଠୀ ପଳଉଛନ୍ତି। ଏ ଆସୁ ଆସୁ ରାତି ସାଢେ ଆଠ ନ ତା ପରେ ମୋର ରାତି। ରାତି ଖାଇଲା ପି ଲା ସେ ଅଧଘଣ୍ଟେ ଟିକେ ଇଏ। ତାପରେ ଫାଙ୍କା ସେ ରାତି ବାରଟା ସରିକା ଫାଙ୍କା।
ଆ
କାର କି ଜଣ କଥାଏ କେତେ ଏଗାରଟା ହେଲାଣି କହିଲଲେ ଫାଙ୍କା ଶ ଣୁନ ଫାଙ୍କା ଅଛି ମୋର ବି ଅଭ୍ୟାସ ବାରଟା ଗୋଟାକର ଶୋଏନା। ମୋର ଝିଅ ମୋର ଛୁଆ ବେଲାଠୁ ମୋର ଅଭ୍ୟାସ ହେଇଛି ପାଠ ପଢନ୍ତି ନା ଆମେ ରାତିରେ ଉଠିକି। ପଢ଼ାପଢ଼ି ସାରିକି ଭାଇ ପାଠ ପାଟି କରିବ ଏ ଯାଆ ପାଠ ପଢ଼।
ପାଠପଢ଼ା।
ହଁ ମୁଲୁଠୁ ପାଠ ନ ଆଇଥାଉ କହିବ ଯା ପାଠ ପଢିବୁ। ଆସୁଥିବ କାହା କଣ ସେଇଥିରେ ଅଭ୍ୟାସ ହେଇଯାଇଛି ମୋର। ଘରେ ସବୁ ଖାଇ ଖୁଆ ସାରିଲେଣି?
କଣ କହିଲ?
ମାନେ ଘରେ ସବୁ
ଘରେ ସବୁ ହଁ ହଁ।
ଆଉ ରୋଷେଇ ତମେ କରୁନ?
ନା ମୁଁ ମାମୁଁ ଘରେ ରେ ଅଛି ନା ସମ୍ବଲପୁରରେ।
ଓହୋ ତମ ମାମୁଁ ଘର ଘରେ।
ମୁ ସେଇ ହଁ ମା ନାଇଁ ନାଇଁ ମୁଁ ଆସିଥିଲି ବୁଲି ମ୍ୟାରେଜ୍ ଅଛି ତ ଜଣକ ର।
ଓ ହୋ।
ସେବେ ମୋତେ ଭାଇ ଧରିକି ପଳେଇ ଆସିଥିଲା ମୁଁ ଅଛି ମା ହେଇକା ସବୁ ଘରେ ଅଛି।
ଓହୋ ବାହାରେ ତ ସମ୍ବଲପୁର ଯାଇଛ ବୁଲାବୁଲି କରିକି ଆସ ଡ୍ୟାମ୍ ଫ୍ୟାମ୍ ସବୁ ଆଉ।
ହଁ ଡ୍ୟାମ୍ ଫ୍ୟାମ୍ ସବୁ ବୁଲିକି
ହୁଁ ହଟେସ୍ୱରି, ସମଲେଶ୍ଵରୀ ପାଖାପାଖି। ଯାଇଛ ଯଦି ବୁଲା ବୁଲିକରି ଭଲସେ ପଳେଇ ଆସିବ ଆଉ ଯାଇକି ବୁଲି ପାରିବ ନା।
ହଁ ହଁ ସେଇଆ।
ଭଲ ଜାଗା ସମ୍ବଲପୁର ଟା।
ହୁଁ ଭଲ ଲାଗି ତମେ ତ କହୁଥିଲ ତମେ ତମେ ଆସିବ ସମ୍ବଲପୁର।
ସମ୍ବଲପୁର ମୁଁ ତିନି ଚାରି ଥର ଯାଇଛି ନୂଆ ଏବେ କରିଛନ୍ତି ରାସ୍ତା ସାଇଡ଼ ରେ। ଘଣ୍ଟେସ୍ୱରୀ ରୁ ଆସିଲାଣି ନା ବଙ୍କେଶ୍ୱରରୁୁ ଆସି ସେ ଜଗନ୍ନାଥ ମନ୍ଦିର ଗୋଟେ ସେ ନୂଆ ଷ୍ଟାର୍ଟ ହେଇଥିଲା ସେ ମନ୍ଦିର ଟା। ପ୍ରତିଷ୍ଠା କରା ସରିଥିଲା ଆମେ ଗଲା ବେଳକୁ ଏଇଥର ଲାଷ୍ଟ୍ ଟା ଯାଇନୁ ସମ୍ବଲପୁର ଆଉ। ସମ୍ବଲପୁର ରେ ଆମେ ସବୁ ଦେଖିଛୁ ଘ ତ ସେଟା ସବୁଠୁ ବଢ଼ିଆ ଜାଗା ପାଣି ଉପରେ ଚାଲିକି ଯିବା ପାଇଁ।
ହଁ ହଁ ସେଇଟା ଭଲ ଲାଗେ। ହଁ। ସମଲେଶ୍ୱରୀ ମନ୍ଦିର ଏକା ସବୁଆଡ଼େ ଯାଇଛ ନା ଯାଇନ?
ହଁ ସମଲେଶ୍ଵରୀ, ବଙ୍କେଶ୍ୱରୀ, ଘଣ୍ଟେଶ୍ଵରୀ ଆମେ ଯାଇଛୁ ଆଉ ଯୋଉ ଆଉ ଗୋଟେ ମନ୍ଦିର ସେଥିରେ ବି କଣ ଅଛି ତ ମନରେ ସେଟାକୁ ବି ଯାଇଛୁ। ହୁମା ମନ୍ଦିର ଯାଇଛୁ ଆହୁରି ଗୋଟେ ଭଲ ମନ୍ଦିର ଟେ ସେଠି ଅଛି ସମ୍ବଲପୁରରେ। କଣ ସେ ମନ୍ଦିର ଭାଇ‌ ହେଇକା କୁହନ୍ତି ସେଟା ଗୋଟ ଅଖାଡୁ଼ଆ ନାଁ ଗୋଟେ ସେଇ ଗାଁଟା। ଆମେ ଯାଇନୁ ଯାଇଛୁ ଦେଖିନୁ ନା ଦେଖିଛୁ ଠାକୁର ମନ ଆଉ ଗୋଟେ ଅଛି ନୂଆ ଜଗନ୍ନାଥ ମନ୍ଦିର ଗୋଟେ ବଢିଆ ଠାକୁର କରିଛନ୍ତି।
ହୁଁ।
ଭଲ ହେଇଯାଇଛି ସାଇଡି଼ ରାସ୍ତା ସାଇଡ଼ି। ଠାକୁର ପଙ୍କେଶ୍ଵରୀ ରୁ ଆସିଲା ବେଳକୁ।
ହଁ ମୁଁ ତ ମନେ ଖ୍ୟାଲ ନାହିଁ ସେ
ତାପରେ ସେ ଲୋକର ବି ମାନ୍ତେ ପଡେ ଯୋଉ ହୋଟେଲ୍ ହୋଟେଲ ଫୋଟେଲେ ଲୋକରା ଯିବୁ ମାନେ ସମ୍ମାନ ମାନେ ବଢ଼ିଆ ସମ୍ମାନ ଦିଅନ୍ତି ସେ ଲୋକ।
ଓହୋ
ସଂପୂଣ୍ଣ ପୁରୀରୁ ପୁରୀ ବହୁତ ସମ୍ମାନ ଦିଅନ୍ତି, ଯେତେହେଲେ ପୁରୀ ଜାଗାରୁ ଆସିଛ ଆମେ କହିବୁ ଖାଲି କହିଦିଅ ମୁଁ ପୁରୀରୁ ଆସିଛୁ କହିବେ ମହା ପୁରୀରୁ ଆସିଛ? ସେଇ ଗୋଟେ ଲୋକ କଲିକତା ଲୋକ ବହୁତ ସମ୍ମାନ ଦିଅନ୍ତି ଓଡିଆ ଲୋକଙ୍କୁ।
ହୁଁ, ହୁଁ। ମୁଁ ଟୋଟାଲି କଣ କଲିି ନା ତମେ ମୋ ପାଖକୁ ଦି ଥର କରିଛ।
ତମେ ସେଦିନ ଫାଷ୍ଟ୍ କରିଥିଲ ଆଜି ଫାଷ୍ଟ ମୁଁ ଏଇଟାରେ ମୁଁ କରିଥିଲି।
ମୁଁ ହେତେବେଳେ କରିଥିଲି ଯେଉଁଦିନ କରିଥିଲି ହେଟା ମୁଁ କରିଥିଲି?
ତମେ ଏଟା କଥା କର ରାତି ଦଶଟା ପରେ କଣ କରୁଛ?
କିଛି ନାହିଁ।
କିଛି ନାହିଁ ଦଶଟା ପରେ ଦଶ ମିନିଟ୍ ଛାଡି ଦଶ ମିନିଟ୍ ଛାଡି କଲ୍ କରିଦେବ କଥା ହେଇଯିବ ଦି ତିି ଥର ସଇଲା।
ତମ ସହି--ତମ ସହିତ?
ହଁ ମୋ କତିକି ନହେଲେ କରିଦେବ।
ଓ ହଉ ଆଉ
ଦଶଟା ପରେ ତାପରେ ଦିନରେ ତାଙ୍କର ମିଟିଂ ଫିଟିଙ୍ଗ ସବୁ ରହୁଛି ନାହିଁ ଆଜି କଣ ଦିଟାରେ ଫୁଣି ମିଟିଂ ଡକେଇଛି। ସେ କଣ କରିବେ କେଜାଣି? ତା
ନାଇ ନାଇ ମାନେ ମୁଁ ତମ ପାଖକୁ କେବେ ମୁଁ ଥରେ ଥରେ କରିଥିଲି କି ହେଦିନ ମୁଁ କରିଥିଲି?
ନା ସେଦିନ ମୁଁ କିରିଥିନି ନା, ତମେ ଯୋଉ ଇଏ ରିପ୍ଲାଏ କରିଥିଲ
ହୁଁ।
କଲ୍ କରିବା ପାଇଁ? ନା ତମେ କରିଥିଲ ନା କଣ କିଏ ଫି ଅଛି ନା କଣ ମୁଁ ରିପ୍ଲାଏ କରିଥିଲି ନା କଣ।
ଓ ମୁଁ ଭାବିଲି ମୁଁ
ଆଜିନି ଏଇଆ
ଆଉ ଯା ତାନେ କଣ ଖାଇଖୁଆ କି ଇଏ କର।
ଆମର ହେଇଗଲାଣି କି ଦଶମିନିଟ୍?
ହଁ।
ହଁ ହଉ ମୁଁ କରିବି ତାପରେ ଆଉ। ଆ
ହଉ ହଉ।
ହଉ।